ହ ହ୍ୟାଲୋ।
ହାଲୋ।
ଭାଇ ପ୍ରନାମ୍
ହୁଁ ପ୍ରଣାମ।
ଆଜ୍ଞା।
ହୁଁ କ ଏଇ ଆମ ଗ୍ରାମର ବାହାରେ ଥିଲି ଆଉ। ମାନେ ଆମ ଗ୍ରାମର ଗ୍ରାମ ଦେବତୀଙ୍କ ପାଖରେ ଥିଲି ଆଉ। ଆଉ ଆପଣ କଣ କରୁଛନ୍ତି?
ଆମର ଭାଇ ଗୋଟେ ଦୋକାନ ଅଛି, ସେ ଦୋକାନ ରେ ବସିଛୁ ଆଉ।
ହୁଁ ହୁଁ ବେପାର କେମିତି କଣ ଚାଲିଚି?
ବେପାର ନାହିଁ ଆଜ୍ଞା। ଟୋଟାଲ କଷ୍ଟମର ମାନେ କଣ କହିଲେ କଷ୍ଟମର କେହି ନାହାନ୍ତି।
ହୁଁ ହୁଁ।
ଆଜ୍ଞା।
ହଁ ଯୋଉ ଯେତିକି ବ୍ୟବସାୟ ଚାଲିଚି ଆଉ ତାକୁ ଦେଖ।
ଆଜ୍ଞା।
ହୁଁ।
ଆଜ୍ଞା।
ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ସବୁ ଅଛନ୍ତି।
ହ ହଁ ଆପଣଙ୍କର ବିବାହ କରିସାରିଛନ୍ତି?
ନାଇଁ ଖୋଜା ଚାଲିଚି ଆଉ।
ହୁଁ। ଓହୋ ବୟସ ହେଇଗଲାଣିି ହବ ସେୟା ଆଉ।
ହଁ ସେଇ ତିରିଶ ପାଖାପାଖି ହବ ଆଉ।
ହୁଁ ହୁଁ ତିରିଶ। ବୋହୁତ ବଡ ହେଇଯାଉଛ ନା। ଜଲଦି ଜଲଦି ଖୋଜ କାରଣ ଏବେକା ଏବେକା ସମୟରେ ତ ମିଳୁନାହାନ୍ତି।
ନ ମିଳିଲ ନାଇଁ ଆଉ କଣ କରିଆ। ପାଣି ପିଇକି ଶୋଇପଡିବା ଆଉ।
ଆପଣଙ୍କୁ ବୋହୁତ ଅଧିକ ବୟସ ହେଇଗଲାଣିି ନା।
ଆଜ୍ଞା ଆଧାର କାର୍ଡରେ କମେଇ ଦେବି ଯାଇ
ହ ହୋ।
ଆଜ୍ଞା ଆଜ୍ଞା।।
ହଁ, ତାହେଲେ ଖୋଜା ଚାଲିଛି?
ଆଜ୍ଞା, ମିଳୁନାହାଁନ୍ତି ଆଉ।
ହୁଁ ହୁଁ। ହଁ ସମସ୍ତଙ୍କୁ କୁହ। ଖୋଜିଲେ ଆପଣ ମତେ ଆଗରୁ କହିଥାନ୍ତେ, ଯଦି ମୁଁ ବି ଆପଣଙ୍କ ପାଇଁ ଖୋଜିଥାନ୍ତି। ଦେଖିବା।
ଆଜ୍ଞା, ମୁଁ ଗୋଟେ ଭାଇଟାକୁୁଆ ବର୍ଷେ ଖଣ୍ଡେ ହେଲାଣି କହିଥିଲି। ସେ କହିଥିଲା ଥରେ କି ଜାଗରରେ କହିଲା, କହିଲା ଆପଣ ଟେନସ ଆପଣ ଚିନ୍ତା କରନ୍ତୁନି! ଆପଣଙ୍କର ଜାଗର ଭିତରେ ଯେମିତି ହେଲେ କରିଦେବି। ଜାଗ ଗରଯାଇ, ରଜଯାଇ ସବୁ ଜି ଗଲାଣି।
ଗ୍ୟ ଉପରେ ଭାଗ୍ୟ ଉପରେ ନିର୍ଭର କରେ ନା। ଯଦି, ଭାଗ୍ୟରେଥିବ ତ ଆପଣଙ୍କୁ ନିଶ୍ଚିନ୍ତ ମିଳିବ। ଦେଖିବ ଭାଇ ଆପଣ ଏତେ କଷ୍ଟ କରିଛନ୍ତି ମାନେ କନ୍ତୁ, ଗୋଟେ ବହୁତ ଭଲ ଝିଅଟେ ମିଳିବ।
ଆଜ୍ଞା।
ବିକା ରେଟରେ ଥ ଜାଣିପାରୁ ଝିଅ କେତେଜଣ କ ସବୁ ଖରାପ କାମ କରିକି ଆସୁଛନ୍ତି। ଆଉ କଣ ଆଜିକା ରେଟ ଖରା ମୁଁ କହିଲି କି ଆଜିକା ରେଟ୍ ରେ ତ ସବୁ ଖରାପ ଚାଲିଛି। କେହି ଭଲ ରହୁନାହାଁନ୍ତି। ଯାହାକୁ ବିଶ୍ଵାସ କରିବେ। ସିଏ ହିଁ ବିଶ୍ଵାସରେ ବିଷ ମିଶେଇବେ। ସିଏ ହିଁ ଧୋକା ଦେବେ।
ଆଜ୍ଞା, କୋଉ ବିଷ ଦଉଚନ୍ତି, ଦାନାଦାର ନା କଣ କୋଉ ବିଷ ମିଶଉଛନ୍ତି?
ଏ ଧୋକା ଦଉଛନ୍ତି ଆଉ। କଣ କରିବା ମୋର?
ଆପଣ ବୋଧେ ଖାଇଛନ୍ତି। ଯାହା ଲାଗୁଛି।
ହଁ କଣ କରିବା! ଖାଇଛି! ଆଉ ଖାଇଛି ବୋଲି ତ କହୁଛି। କାହା ଠୁ ଜୀବନଠୁ ଅଧିକ ବିଶ୍ୱାସ କଲି ଧୋକା ଖାଇଲି।
ବଡ ଦୁଃଖର ବିଷୟ!
ଆପଣ ସେ ସବୁରୁ ଦୂରରେ ଅଛନ୍ତି। ଆପଣ ବହୁତ ଭଲରେ ଅଛନ୍ତି। ସେସବୁରେ ପଶିନାହାଁନ୍ତି। ବହୁତ ଖୁସିରେ ଗଛନ୍ତି।
ନାଁ ମୁଁ,
ହୁଁ, କିନ୍ତୁ କିଛି ନାହିଁ। ଦେଖ୍ ଦେଖିବେ, ଆପଣଙ୍କୁ ବହୁତ ଭଲ ଝିଅଟେ ମିଳିବ। ଆପଣଙ୍କ ବହୁତ ଆପଣଙ୍କ ଲାଇଫ କୁ ଯିଏ ପୁରା ଉଜ୍ଜଳ କରିବ, ଆପଣଙ୍କ ଭବିଷ୍ୟତକୁ ବହୁତ ଆଗକୁ ନବ।
ଆଚ୍ଛା।
ସେ ଆସିବ ଦିନେନା ଦିନ ଆସିବ।
ଆସୁ କେବେ ଆସୁଛି?
ହୁଁ ଅପେକ୍ଷା! ଅପେକ୍ଷାର ଫଳ ମିଠା।
ନାଁ ଆଜ୍ଞା, ଗୋଟେ ଗୀତ ନାଇଁ ଯୋଉ ସବୁ ଅପେକ୍ଷାର ଅନ୍ତ ଘଟିଲା।
ହୁଁ।
ସେଇ ଗୀତଟା ପଢିବ। ଷ୍ଟୋରିରେ ଯେବେ ଆସିବେ ଆଉ।
ହୁଁ।
ଆଜ୍ଞା।
ହଁ। ସବୁ ସେ ଉପର ବାଲା ଉପରେ ଛାଡି ଦିଅ।
ଆଜ୍ଞା।
ହୁଁ, ଜୀବନକୁ ବିତେଇବାକୁ ହେଲେ, ଜୀବନ ସାଥିଟିଏ ଦରକାର। ଏ ଏବେ ହଉ କି ଆଗକୁ ହଉ, ଯେବେ ତ ହେଲେ ତମ ଲାଇଫ କୁ ଆସିବ ନା। ତମ ଘରକୁ ଆସିବ। ତମକୁ ଖୁସିରେ ରଖିବ।
ଆଜ୍ଞା।
କେବେ ଆସୁଛନ୍ତି ହୁଁ।
ଆଜ୍ଞା ଆଜ୍ଞା।
ଆଉ କଣ ସବୁ କୁହ?
ନାଇଁ ଆଜ୍ଞା ଆଉ କଣ କହିବୁ। ଆପଣ କୁହନ୍ତୁ ଆମେ ଶୁଣିବୁ ଆଉ।
ହୁଁ ମୁଁ ତ କହୁଛି।
ଆଜ୍ଞା।
ହେଁ ଆଉ ଆପଣଙ୍କର ଭିଡିଓ ଫିଡିଓ ସବୁ କେମିତି ଚାଲିଛି ଆପଣ ବହୁତ ଭଲ। ଭଲ ଭିଡିଓ କରନ୍ତି ମୁଁ ଦେଖିଛି ।
ଯାହାହେଉ ଧନ୍ୟବାଦ।
ହୁଁ। ଆପଣଙ୍କ ସେ ଭିଡିଓ ସବୁ କିଏ ଶିଖେଇଛି କିଏ ଆପଣଙ୍କୁ କିଏ
ହଁ ମୋର ଗୋଟେ ଗୋଟେ ଭାଇଟେ ହାତ ଧରିକି ଶିକେଦେଇଛି।
ଉଁ ହୁଁ ଓହୋ। ବହୁତ ଭଲ ଭିଡିଓ କରନ୍ତି ଆପଣଙ୍କ କ୍ୟାମେର ମ୍ୟାନ ବି ବହୁତ ଭଲ ମାନେ ଆପଣଙ୍କ ଯୋଉ ଫୋନ ଠାରେ ଯୋଉ ସବୁ ଆମର ସିଏ ବି ସବୁ ବହୁତ କିଛି କଳାକାର ତମେ ଦେଖିବ ତମେ ଆଗକୁ ଭବିଷ୍ୟତ ଗୋଟେ ବଡ କଳାକାର ହେଇକି ବାହାରି କିଏ?
ହାଁ ମୁଁ କଳାକାର ପସନ୍ଦ ନୁହଁ ମୁଁ ଧଳାକାର ପସନ୍ଦ।
ଉଁ ହୁଁ ଆଚ୍ଛା।
ଆଜ୍ଞା ଆମର ଗୋଟେ ଯୋଉ ହୁଣ୍ଡାଇ କ୍ରିଟା ଗୋଟେ କିଣିବି ବୋଲି ଭାବୁଥିଲି ନା ନା ସରି।
ଇଂଙ୍ଗଲିସ ଏବାର୍କ ଏମାଇଲ।
ହୁଁ ନାଁ ନାଇଁ ନାଇଁ ଭୁଲ ହେଇଗଲା ଆଜ୍ଞା ଭୁଲ ହେଇଯାଇଛି।
ହଁ ଚଳିବ ଚଳିବ ।
ଆଜ୍ଞା।
ହୁଁ ମତେ ତ ଯାହା ଲାଗିଲା ଆପଣଙ୍କ ଭିଡିଓ ଦେଖିକି ଆପଣ ବହୁତ ଆଗକୁ ଯିବେ ଆପଣଙ୍କୁ ଯିଏ ସହାୟତା କରୁଛନ୍ତି ସେ ଦିନେ ନା ଦିନେ ଆପଣଙ୍କୁ ଗୋଟେ ବଡ
ସେ ଗୋଟେ ବଡ ସମାଜସେବୀ ହେବିକି ବାହାରିବେ ନାଇଁ କି ଯିଏ ସାହାଯ୍ୟ କରୁଛନ୍ତି ଆମକୁ।
ହୁଁ ତମକୁ ବି ସେ ଗୋଟେ ବଡ କଅ କଳାକାର କରିକି ବାହାର କରିବେ ଦେଖିବେ। ହ ବହୁତ ଚାରିଆଡେ ମାନେ ଚାରିଆଡେ ପୁରା ତମେ ହଁ। ପ୍ରତ୍ସାହିତ ହେଇଯିବ ପୁର ଚାରିଆଡେ ହୁଁ। ଲୋକମାନେ ତମକୁ ଦେଖିଲେ କହିବେ କି ହଁ ତାଙ୍କୁ ଆମେ ଦେଖିଥିଲୁ।
ହଁ।
ହୁଁ । ଯାହା ହଉ ଏମ୍ ତି କାମ କର। ଗର୍ବ ଗୌରବ ଆମ ଦେଶର ଆମ ଭାରତର।
ଆମ ପୃଥିବୀର।
ହୁଁ।
ନାଇଁକି?
ହୁଁ।
ଆଜ୍ଞା ଆଉ ଆପଣଙ୍କ ଖବର?
ମୋ ଖବର କଣ ଆଉ ସବୁ ସେମିତି ଚାଲିଛି ସୁଖେ ଦୁଃଖେ।
ଆଚ୍ଛା।
ମଣିଷ ଜୀବନରେ ଆଉ କଣ ଅଛି।
ଏଇତ ଜୀବନ ଦାକ୍ଷିଣୀ ପବନ ଆଉ ନାଇଁ କିି।
ହଁ
ଆଜ୍ଞା।
ଯେତିକି ଦିନ ବଞ୍ଚିବା ସୁଖ ଶାନ୍ତିରେ ବଞ୍ଚିବା ଜୀବନ ରେ କିଏ କେତେବେଳେ ଆସୁଛି କିଏ କେତେବେଳେ ଯାଉଛି ଜଣା ପଡୁନି।
ଆଜ୍ଞା।
ହୁଁଉଁ। ଦେଖାଯାଉ କେତେବେଳେ ସବୁ ଦେଖିଥିବା ସ୍ୱପ୍ନ ସବୁ ପୁରା ହଉଛି।
ଆଜ୍ଞା ମୋର କିନ୍ତୁ ଭାଇ ଗୋଟେ ସ୍ବପ୍ନ ଅଛି।
ହଁ ହଁ ମୁଁ ଜାଣିଛି।
ଆଜ୍ଞା ଗୋଡ ଟେକିକି ବାଡେଇ
ହଁ ହଁ ହଁ ହଁ।
ଆଉ ବୁଝିପାରିଲେ ନା?
ଆପଣ ଏମିତି କିଛି କୁହନ୍ତୁନି।
ଆଜ୍ଞା।
ଛାଡିବନି ଗାଦାକ ଯାର
ଆଉ କଣ କେମିତି ଆପଣଙ୍କୁ ଆଉ ସବୁ ମୁଁ ବୁଝେଇବି। ଆପଣ ତ ହୁଁ ହୁଁ।
ହୁଁଉଁ।
ଯେତେ କହିଲେ ଆପଣ ବୁଝୁନାହାନ୍ତି।
ଇଏ ନଥିଲା।
ବୁଝିପାରିଲେ ମୋ ପାଖକୁ କର କୋହୁଚି। ହ୍ୟାଲୋ ମୁଁ କହିଲି ଆପଣଙ୍କୁ ଯେ ସେ ବୁଝିଲେ ଆପଣ ବୁଝୁନାହାନ୍ତି। ଆପଣଙ୍କ କଥାବାର୍ତ୍ତାରୁ ଜଣାପଡୁଛି ଆପଣ ବହୁତ ସଂସ୍କାରୀ ପିଲା। ହେଲେ ହୁଁ କଣ ଫୁସୁରୁ ଫୁସୁରୁ କଥା ହଉଛୁ।
ଆଉ କୁହନ୍ତୁ ଆଉ କଣ?
ନାଇଁ ଆଉ କଣ କହିବୁ।
କଣ କିରେ?
ହ୍ୟାଲୋ
ହୁଁ କୁହନ୍ତୁ କୁହନ୍ତୁ ଶୁଣୁଛି।
ସେ କଣ ପଚାଶଟଙ୍କିଆ ନେଇକି
ହୁଁ। ଉଁହୁଁ। ଆପଣ ମତେ କିଛି କାମରେ ବେସ ବ୍ୟସ୍ତ ଅଛନ୍ତି?
ଆଜ୍ଞା?
ମୁ କହିଲି ଆପଣ ବୋଧେ କିଛି କାମରେ ବ୍ୟସ୍ତ ଅଛନ୍ତି?
ମୋ ଭାଇକି କହିଲି ତ ଲସି ଆଣିବାକୁ ସେ ନେଇକି ଆସିଚି ଲସି।
ହୁଁ ହୁଁ ହଁ ତମ ନିଜ ଭାଇ? ମୁଁ କହିଲି ଆପଣଙ୍କର ନିଜ ଭାଇ? ହ୍ୟାଲୋ।
ହାରାମଯାଦା।
ହ୍ୟାଲୋ।
ଆଜ୍ଞା।
ଆପଣଙ୍କର ବାର୍ତ୍ତା ଆସବୁ ନଥିଲା।
ଆଜ୍ଞା।
ମୁଁ କହିଲି ଆପଣଙ୍କର ନିଜ ଭାଇ?
ଆଜ୍ଞା।
ହଁ ଭଲ ଭଲ ଖୁସିରେରୁହ। ଜୀବନ ଆଗକୁ ବଢ଼ୁ। ହୁଁ ହଉ ଭାଇ ମୁଁ ରଖୁଛି ଆମର ଯିବା ତ ଆଜ୍ଞା ହୁଁ।
ହ